ବା।
କଗଛ
ବସିଚି
ହଁ।
ର ସାତ ଦିନ ଧଥର ଲାଗୁଚି।
ଦେହ ଦେହଟା ଭଲ ହେଇନି ନା।
ଦେହଟା ତେଲ ମାରିଦିନି ପାଦରେ ମୁଣ୍ଡ ଠିକ ଅଛି ଯୋଉ ବାମ ଭଲ ଲାଗିଲା ଘଣ୍ଟା ଦେଢ ଘଣ୍ଟା
ହଁ ଟିକେ ଶୋଇ ପଡ।
ସେଇଟା ବର୍ଷା ଟା କଣ୍ଟିନ୍ୟୁ ହୋଉଚି ନା।
ହୁଁ।
ଆମର ଟିକେ କୂଅ ମୂଳ ପର୍ଯ୍ୟନ୍ତ କାରବାର ସବୁ।
ହଁ ଓଦା ହେଇକିନା ମୁଣ୍ଡ ଟା ସେଇଥିପାଇଁ ଏମିତି ହେଇଥିବ ଆଉ। ସେଇଥି ପାଇଁ ଶୋଇପଡ଼ ଟିକେ ଭଲ ଲାଗିବ।
ହ
ମୁଁ ଏଇ ଘର ଫବ ପାଣି ଆଣିଥିଲି। ଏଇ ଦେଇ ତାଙ୍କର ଯାଇଛନ୍ତି ଝାଡ଼ା ଯେ ତାଙ୍କ ପୁଅ ଟା ଟିକେ ଧରିଚି ସେ ଚଗଲା ଟା ଟା ହେଲା ହମ୍ବୁଡିୁଚି ନା। ଯାହା ପାଉଚି ସେଇଆ ଖାଇଦୋଉଚି ପୁଣି ଆମର ଉଞ୍ଚା ପିଣ୍ଡା ସେ ତଳେ ପଡ଼ିଯିବ କାଳେ ସେ ଧରି ବସିଚି। ସେ ଆସନ୍ତୁ, ହୁଁ ଆ ଭାତ ତ ଅଛି ସେ ସେଇଥିଁ ପାଇଁ ଭାତ ବସାଇବୁନୁ କରିଦେବୁ ପୁରୀ ଆଉ। ମଟର ତରକାରୀ କରିଦେବୁ ଖାଇଦେବେ।
କଣ ଗୋଟେ କରିବା ଆଉ ବିରି ଭଦେଇଚି ଇଚ୍ଛା ହୋଉନି ଗ୍ରାଇଣ୍ଡିଙ୍ଗ କରିକି କରିବାକୁ।
ଦେହ ଭଲ ଲାଗୁନି।
ନା ମ ଏରା ଇଚ୍ଛା ହୋଉନି ଲାଗ ଲାଗ ଦୁଇ ତିନ ଦିନ ହେଲାଣି ରୁଟି ତରକାରୀ କର କୋବି ତରକାରୀ ରୁଟି କରିଦେବୁ ଆଉ।
ହୁଁ।
ହଁ।
ଆ ବର୍ଷା ତ ଛାଡ଼ି ଯାଇଚି।
ହଁ ଏବେ ବର୍ଷା ଛାଡ଼ିଚି।
ହୁଁ। ଛାଡିଲେ କଣ ପାକା ହଁ ବର୍ଷା ଛାଡ଼ିଲେ ବି କଣ ହବ ଆକାଶ ଆଡେ କେଚେ କରି ରଖିଚି ପୁଣି ହେଇପାରେ।
ନାଗିକି ରହିଚି।
ହଁ ବା।
ଏଇଟା ଏ ଫ୍ୟାନ୍ ତଳେ
ଫ୍ୟାନ ବୁଲୋଉଚ ଥଣ୍ଡା ଲାଗୁନି ତମକୁ?
ନା ମ ମୋ ଫ୍ୟାନ ଟା ସବୁବେଳେ ବୁଲାଇ ମୁ ନଭେମ୍ବର ମାସ ସାରୀ ଫ୍ୟାନ ଦିଏ ଡିସେମ୍ବର, ଜାନୁଆରୀ, ଫେବୃୟାରୀ ପର୍ଯ୍ୟନ୍ତ ଏମିତି।
ନାଇଁ ବର୍ଷା ବି ଥଣ୍ଡା ଲାଗୁନି ନା।
ନା ନା ଫ୍ୟାନ ନ ବୁଲିଲେ ମଶା।
ଗରମ ଯାହା ହବ ମଶା ମୁଁ ଜମା ମସାରି ପାରିବିନି।
ନା ଆମର ଛୋଟ ଛୁଆଟେ ନା ସେଥିପାଇଁ ଯାହା ହେଲେ ଆମେ ମଶାରୀ ଦଉ।
ମୁଁ ଜମା ମଶାରୀ ଦିଏନି ସେ ପୁଅ ଡାଳି କରା ହେଇଥିବ ଛୋଟିଆ ଟେ ବର୍ଷେ ଦୁଇ ବର୍ଷ ଦେଇଛି ତ କେତେ କଷ୍ଟ ତ ନହେଲେ ନାହିଁ।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
ମୋର ଦି ଦିଟା ମଶାରୀ କୁଆଡ଼େ ଗଲା କେଜାଣି କୋଉଠି ଥୋଇ ଦେଇଛି ଚଣା ଆଡେ
ହଁ ଶୀତ ଦିନ ଏଇନା ହଁ ଇଏ ଗୁଳୁଗୁଳି ଦରକାର ପଡିଥିବ। ସେତେବେଳକୁ ଖୋଲିଥିବ ଆଉ ତାପରେ ରଖିଦେଇଥିବ କୁଆଡ଼େ ଆଉ।
ନା ନା ସେଇ ପୁଅ ଦି ବର୍ଷ ଛୋଟରେ ହେଇଥିଲା ବର୍ଷ ଦି ବର୍ଷ ଦେଇଛି ତା ପୁରା ଦେଇନି ହେରା କୁଆଡ଼େ ଗଲା କେଜାଣି।
କାଇଁ ଦିଅନା କାଇଁ ମଶା ଫଶା ଲାଗନ୍ତିନି ବୋଧେ?
ମୁଁ ଜମା ଦିଏନି ମଶା ଏ ଗୁଡନାଇଟ ଲଗେଇବି ଇଲେଟ୍ରିରେ ଯୋଉଟା ନହେଲେ ମଶା ଧୂପ ଲଗେଇବି ମୁଁ ମଶାରୀ ଜମା ଦେବିନି।
ଅହଁ ଏ ସିଏ ତାଙ୍କ ଲଗେଇ ଥିଲି ଯେ ତାପରେ ଛୋଟ ଛୁଆଟା ନା ସେଇ ଗ୍ୟାସ ଏରା ଭଲ ନାହିଁ ସେଥିପାଇଁ ଏଗୁରା ୟୁଜ୍‌ ପନିଲି
ନା ପୁଅ ଟା ଆମ ଘରେ ରହେ ତ ସେଥିପାଇଁ ଆଉ।
ହୁଁ। ସେ ଝାଡା
ହେଁ ମତେ ମଶାରୀ ଭାରି କଷ୍ଟ ପବନ ପଶିବନି ଗରମ ହବ।
ହୁଁ ହୁଁ। ଅ ଘର କଣ ପୁରା ଫାଙ୍କା ଫାଙ୍କା ଲାଗୁଚି?
କଣ କହିଲ?
ତମର ଘର କଣ ପୁରା ଫାଙ୍କା ଫାଙ୍କା ଲାଗୁଛି ଫାଙ୍କା।
ହୁଁ।
କାହା ପାଟି ଶୁଭୁଛି ତମର?
ନା କେହି ନାହାନ୍ତି ପୁଅ ତାର କଆଡେ ବୁଲି ପଳେଇଲା ଗାଡି ନେଇକି, ସେ ମୋ ପତୁରାକୁ ନେଇକି। ଇଏ ତାଙ୍କର ଘରେ କୁଆଡେ ଯାଇଥିଲେ ସିଏ ଏଇନା ଘରେ ଶୋଇଛନ୍ତି। ମୁଁ ବାହାରେ ବସିଚି। ଆମର ମୋ ପାଖରେ କେହି ନାହାନ୍ତି ତ ବେଶି ଲୋକ। ଏବେ ପୁତୁରା ଝିଆରି ରହୁ ଖାଆନ୍ତି କେର୍ତେ କର୍ତେ ମୁଁ।
ଉଁ ହୁଁ।
କଣ ଧୋଇବେ?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
ପଳେଇବେ ସବୁ କାଲି ଦି ଜଣ ପଳେଇବେ କଲେଜ୍‌। ଫାଷ୍ଟ ଇୟର ଆଡମିସନ ହେଇଛି। କାଲି ଦି ଜଣ ପଳେଇବେ ଜଣେ କଟକ ଜଣେ ଯାଜପୁର। ଆଉ ଜଣେ ପଳେଇବେ। ଏଇ ଏବେ ଆଡମିସନ ହେଇଛି ପ୍ଲସ୍‌ ଟୁ ଫାଷ୍ଟେ ଇୟର।
ଅହ।
ଆଉ ଗୋଟେ ପୁତୁରା ଡିପ୍ଲୋମା କରିବ, ଆଉ ଗୋଟେ ଦିଅର ଡିପ୍ଲୋମା କରୁଛି।
ତମ ପୁଅ କଣ କରୁଚନ୍ତି?
ମୋ ପୁଅ ଡିପ୍ଲୋମା କରୁଚି।
ଆ ହଁ।
ଗୋଟେ ପୁତୁରା ଗୋଟେ ଦିଅ ଙ୍କର ଗୋଟେ ଅବିକା ଆଉ ମୋ ଦିଅର, ମୋ ପୁଅ, ଏକା ସାଙ୍ଗେ ଦି ଜଣ ଆକ ଡିପ୍ଲୋମା କରୁଚନ୍ତି ।
ଆଉ ପତୁରା ଝିଆରି ତିନିଟା ପ୍ଲସଟୁ।
ହୁଁ
ହଉ
ଆଉ କଣ କହୁନ
ତ
ହୁଁ ହୁଁ ତମର ଭଲ ଦେହ ପାହା ତମ ଏଣ କିଛି ନାହିଁ ଆଉ। ଏଇ ଶୋଇଲା ବୋଲ କଣ ଏଇ ଘର ତାର ଟିକେ ଖରିକି ପାଣି ଟିକେ ଆଣିଛି। ଆଗ ଯା ହଁ
ଯାହା ହବ ସନ୍ଧ୍ୟାବେଳେ ହବ ଆଉ ଧୂପ ଦେଇସାରିଲେ। ବାପାଙ୍କୁ ଚାହା କରିଦେବି ତାପରେ ଅଟା। ଟା ଫଟା ଦଳିବି ଆଉ। ସେଟା ତମେ ମେସେଜ ଥିଲା ନେଟ ଅଫ୍ କରିଥିଲି, ମୋ ନଣନ୍ଦ ସହିତ ସେତେବେଳେ କଥା ହଉଥିଲି। ଆଉ ତାପରେ ପଛରେ ଦେଖିଲି ଯେ ତମେ କରିଥିଲ ମୁଁ ମେସେଜ କଲିି କି କର ବୋଲି। ଥିଲା ଆଉ ତ ନେଟ ଅଫ୍ ଅଛି। ଦେଖିପାରିବନି ଆଉ
ମୁଁ ନେଟ ଅନ କରେ ନାଇ ସେ ଗୋଟେ ଝିଆରୀର ପନିକିରେ ଗୋଡ କଟିଗଲା। ଫୁନଟା ଥୋଇ ଦେଇ ତାଙ୍କ ଘରକୁ ପଳେଇଲି ଘର ଭିତ। ଭତରେ ଫୋନଟା ରହିଲା।
ପନିକିରେ ଗୋଡ଼ କଟିକଲା କେମିତି।
ଝିଅଟା ଚଗୋଲା ତାଙ୍କରେ ସେ ତାଙ୍କ ସେ ସେ ଖୋଯୁଛି ଶଶୁରଳ ତିନିଟା ପରେ ତିନିଟା ପରେ ଛଅଟା ଛୁଆ। ଗୋଟେ ଛୁଆ ଚାରି ମାସ ହେଲା ମେଡିକାଲରେ ଅଛି ଆଉ ପାଞ୍ଚଟା ଛୁଆ ଘରେ ସେଏ ବାପର ହେଲା ବାଗି ହଅନ୍ତିନି। ସେ କଣ କୁରୁକୁୁରି ଖାଇବେ ଛଡ଼ାମଡ଼ା ହଉଥିଲେ ପନିକିଟା ଥିଲା ଗୋଡ଼ ବାଜିଗଲା। ସେ ଫୋନ କଲା ତା ବଡ ମା ତା ଭାଇଟା ତା ମା ଟା ଥିଲେ ବୋଲି ଗଲେ। ମିଲିଦିଦିଟେ ଦିଅ ମେଡିସିନି ତାକୁ ନେଇକି ଯାଇଥିନି।
କେତେ ଜୋରେ କଟିଛି?
କଟିଛି ଅଳ୍ପ ଯେ ସେ ନବନି ଟିଟି ଟିଟି ନବନୀ ତଏବେ ନେଇଛିି ବିଲେଇ ର ପାଇଁ ଇଞ୍ଜେକ୍ସନ ନା କୁକୁର କାମୁଡ଼ା ଇଞ୍ଜେକ୍ସନ।
ହୁଁ। ଖୁବ ବହୁତ ଚଗଲା ଛୁଆରା ତାନେ।
ଏ ବାପୁରୁ ମା ତାଙ୍କ ଘରେ ପାଗଳ ହେଇଯିବ କହିବ ମୁଁ ଏଇନା ରାଞ୍ଚି ପଳେଇବି ସେ ଛୁଆରା ଯେମିତି। ଘଣ୍ଟେ ବସିଲିଯେ ମୋ ମୁଣ୍ଡ ଖରାପ ହେଇଗଲା। ମାନେ ମାଆ ମୁଁ ଯାଉଛି ତ ପାରିବିନି।
ହୁଁ। ଚା ପତୀ ଆଣିବ ବି ଅଳ୍ପ।
ହେଲା ବାଗେ ହଉନାହାନ୍ତି ଛୁଆ ଗୁଡ଼ାକ।
ହଁ ଫୋନ ଟା ଘରେ ରଖିଦେଇ ପଳେଇଥିନି ମୁଁ ସେ ପଟକୁ ତ।
ତାପର ଗୋଟେ ଦିଟା ଛୁଆ ହଁ ସମ୍ଭଳିିବ ପରେ ଏତଟା ଛଆ କିିଏ ଆମ୍ଭାଳିବ।
ତାର ପା ଛଅଟାଛୁଆ ଜଣ ଗୋଟେ ଛଆ ଦେ ଖପ ଅଛି ତିନି ମାସ ହେଲା କଟକରେ ଅଛି।
ହୁଁ। ଯଦି କୋଉ ଛୁଆକୁ କଣ କହିବୁ ତା ବାପା ମା ରାଗିବେ ପୁଣି।
ନା, ନା, ତା ନା, ନା ସେ ରାଗନ୍ତିନି ତା ବାପା ଅଛନ୍ତି ଘରେ।
ଆଉ ତା ବାପା ମାଆ ଯଦି ଭଲ ତାନେ ଛଆରାଙ୍କୁ ପାଟି କରିବା କଥା ତ?
ହେରେ ମୁଁ ବାଡେଇ ପକାଏ ସେ ଛୁଆଗୁଡାଙ୍କୁ ତା ବଡମାଆ ଡାକିବ ଯେ ସେତେବେଳେ ବହୁତ ଥର ଡାକିବେ ଆଇଲ୍ ଦେଖିବୁ ଏଇରା କଣ ହଉଚନ୍ତି।
ହୁଁ ହୁଁ ହୁଁ।
ଗୋଟେ ଛୁଆ ଯିବ ଖାଲି ହଷ୍ଟେଲ ଆଉ ଚାରଟା ଛୁଆ।
ଯଦିଓ ଆମେ ଯଦି ତା ବୋଉ ହୁଁ ହୁଁ। ମୋ ଝିଅଟା ତାର ସେଇ ତିନ୍ ଟା ବେଳୁ ଶୋଇଛି ଦିଟା ତିନିଟା ଆଉ ଉଠିନି। ତ ପେ ସେ ରାତି ତିନିଟାରୁ ଉଠିଛି। ଶୋଇଲାଣିି ଖାଲି କାଉରୁ କାଉରୁ ହେଇ ହେଇକି ଏଇ ଦିଟା ତିନିଟା ବେଳେ ଶୋଇଲା।
ତାଙ୍କ ବିଷୟରେ ଛୋଟ ଛୁଆ।
ହୁଁ।
ବର୍ଷା ପାଗକୁ ଭାରି ହୁସିଆରି ଛୋଟ ଛୁଆ।
ହୁଁ ହୁଁ।
ଏ ତମ ଫୋନଟା ରିଙ୍ଗ୍ ହଉଚି ଦେଖ।
ମତେ ବା କହିଲା ଘ ହଁ।
ହୁଁ।
ଏଇଟା ବା ଏଇଠୁ ଆସଚି ଏଇଠୁ। ଏଇଟା ବା ଏଇଠୁ। ଆମ ଘରେ ତ କେହି ନାହାନ୍ତି ସମସ୍ତେ ଆଁ?
ଏକାଠି ସମସ୍ତେ?
ଏଖାଠି ହଁ ବାପା ହରିକା ଚାରି ଭାଇ ସେ ବଡବୋଉ ତାଙ୍କ ବଡ ଭାଇ ଯିଏ ଆମ ବଡବାପା। ସେ ତାଙ୍କର ଗାଁ ଭିତରେ ଅଛନ୍ତି ଆମେ ଏପଟେ ତିନି ଘର ଅଛୁ। ସେ ଅଲଗା ଅଲଗା ରାନ୍ଧା ଗୁଡା ଆଉ ମିଶିକି ଚଳୁଚୁ ଆଉ ହୁଁ। ହଁ। ଗୋଟେ ଜାଗାରେ ଅଛୁ ଆମର ତିନିଟା ଟାଇଲି ଘର ତିନି ଭାଇଙ୍କର ଗୋଟେ ଗୋଟେ। ଛାତ ଘର ବି ସେଇଆ। ଆଉ ଆମର ଅଲଗା ଆଜବେଷ୍ଟେ ଘର ଗୋଟେ କରଚୁ ଲମ୍ବା ରୋଷେଇ ରୁମ ଟେ। ଆଉ ସାଇଡି କି ଗୋଟେ ଠାକୁର ଘର କରିଦେଇଚୁ ଗୋଟେ ରୋଷେଇ ଘର କରିଦେଇଛି। ଆଉ ଆମେ ମିଶିକି ଚଳୁଛୁ ଖିଆପିଆ ସବୁ ମିଶା ମିଶି ଆଉ ଖାଲି ରନ୍ଧାଟା ତାଙ୍କ ଅଲଗା ଅଲଗା।
ଆଉ ସିଏ ଭଲ।
ହୁଁ ଆମ ଘର କହିଆକୁ ଗନେ ଆମେ ହଉଛୁ ବା ପା ମୁଁ ସିଏ ଆମର ବାପାଙ୍କର ସିଏ ଗୋଟେ ପୁଅ।
ତମେ ଏକା?
ଯେ ତିନି ଝିଅ ତାଙ୍କର ତିନି ଝିଅ ରୁ ତିନି ଜଣ ବାହା ହେଇ ଯାଇଛନ୍ତି ମଝିଆଣି ଝିଅ ଯିଏ ସିଏ ଏଇ ଆମ ଘ ଆମ ପାଖରେ ଅଛନ୍ତି ଅଛନ୍ତି ତାଙ୍କର ପୁଅଟେ ଝିଅଟେ ତାଙ୍କ ସ୍ୱାମୀ ଏଇଠି ରହୁଛନ୍ତି। ତାଙ୍କର ଟ୍ରାକ୍ଟର ଅଛି ଦିଟା ଆଉ ଏଇଠି ସବୁ ଚ ଏଇଠି ଚାଷ କରନ୍ତି ସବୁ ସେ ନିଜେ ଚଲଉ ନାହାନ୍ତି ତାଙ୍କ ଗାଡି।
ଓହୋ।
ହୁଁ ଆମର ବି ଗୋଟେ ଟାକ୍ଟର ଅଛି ଇଏ ବି ପ୍ଲାଣ୍ଟ ବି ଯାଆନ୍ତି। ଆଉ ସବୁବେଳେ ତ ଗାଡି ଚାଲିବନି ନା ଯାହା ହେଲେ ବି ପ୍ଲାଣ୍ଟ ଯିବାକୁ ପଡିବ ହୁଁ ସେଥିପାଇଁ ସିଏ ପ୍ଲାଣ୍ଟ ହଁ।
ଏ କାଦୁଆ ସମୟରେ କଟା ବଛା ବ ଏ
ହୁଁ ହୁଁ ହୁଁ।
ସେ ଯଦି ହଲର୍ ଫଲର୍ ଲଗାଇଥିବ ପଷେଇବାକୁ।
ହୁଁ। ଆଉ ସେଥିାଇଁ ଟିକେ ଡିଉଟି ଟା ଯାଉଛନ୍ତି ଗାଡି ଟା ବି ତାଙ୍କର ଟିକେ ଖରାପ ହେଇଛି ରବିବାର। ଦିନ ରହିଲେ ସଜାଡ଼ିବେ ଏନା ବର୍ଷାଟା ହେଇଗଲା ପରେ ଲୋକ ରୁଆ ଚାଲିବ ନା ସେଥିପାଇଁ ହଁ। ଆଉ ସେଥିପାଇଁ କହୁଥିଲେ ରବିବାର ଦିନ ସଜାଡି ଦେମି ଗାଡିଟା। ତଥାପି କାଲି ରହିଥିଲେ ଆଉ ତ ବର୍ଷା ହେଲା କିଛି ବି କରି ପାଇଲେନି। କୁଆଡେ ଯାଇ ପାଇଲେନି କି କରି ପାରିଲେନି। ହ ହ
ଏମିତି ବର୍ଷା ହେଲେ କଣ କରିବେ ପାଗ ଦେଲେ ଯାହା କରିବେ ଆଉ।
ହଁ। ତାପରେ ମେନ୍ ହେଲା ପଇସା ନାହିଁ ପେମେଣ୍ଟ ପାଇବେ ଯାଇକି ସାତ ତାରିଖ।
ହୁଁ।
ଆଉ ପଇସା ଥିନେ ଯାହା ଗୋଟେ କରିଥାନ୍ତେ। ତଥାପି ଜଣକୁ କହିଥିଲେ ଯେ ସେ ଦେବେ ବୋଲି କହିଛନ୍ତି ସେ ଦେଇନାହାନ୍ତି। ଆଉ ଦେନେ ସେ ଯୋଉ ଲୋକ କୁ ଡାକିଲି ସଜାଡାବେ ତାକୁ ପୁଣି ଦିଆଯିବ। ତାପରେ ପେମେଣ୍ଟ ପାଇଲେ ପୁଣି ଦେଇଦବି ଆକୁ ହୁଁ ‌। ଆଉ। କେମିତି ଆଉ କଣ କରିବ କାମ ପାଂଶ ସାଡେ ପାଂଶଟା ହେଲାଣୀ ଯା ହେଲେ ଘର ଫର ଝଡା ଝଡି କରିବ ହୁଁ। ଖରି ଖୁରା କରି ପାଣି ଫାଣି ଆଣିବ।